ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହୁଁ କଣ କରୁଛ-
ହ ନତି ବସିକି ଆମ ଝିଅର ଟିକେ ଦେଖୁଥିଲେ ଡ୍ରେସ ଫ୍ରେସ କଣ ମଗେଇବ ବୋଲି କହୁଥିଲା ତ-
ଡ୍ରେସ ଓ ହୋ ରଜ ପାଇଁ
ହଁ
ଏମିତି ଟିକେ ବସିକି ଦେଖୁଥିଲୁ ଆଉ-
କୋଉଥିରେ ଦେଖୁଛ ମାନେ ନି ଯଉ ଫୋନ ରେ ତ-
ହଁ ଅନ୍ଲାଇନ ନଉ
ଯାହା ହଉ ଆଜିକାଲି ଗୋଟେ ଜିନିଷ ଫୋନ ଫୋନ ହିଁ ସବୁ ହେଇଯାଉଛି ନା-
ହୁଁ ଯ ଭର ବେନିଫିଟ ନା ଆଉ-
ଆଁ
ଭଲ ଗୋଟେ ସହଜ-
ବେନିଫିଟ ତ ଅବଶ୍ୟ ଅଛି କିନ୍ତୁ ଆଚୁଆଲି ସେ ମଜା ଟା ନାହିଁ ଯେମିତି ନଥିଲା ଛୋଟ ବଳେ ଆଗରୁ ମାନେ କଣ କହିଲ ପାଠ ପଢୁଥିବା କି ଖେଳିକି ଆସିଥିବା କି ଟ୍ୟୁସନ ଯାଇକି ଆସିଥିବା ସଡନଲି ବାପା ଆସିକି- ପ ଚାଲ ଚାଲ ଜଲ୍ଦି ବାହ ଅଛି ରଜ ପାଇଁ ଡ୍ରେସ୍ ଆଣିବାର ଅଛି-
ହୁଁ ନାଇଁ ନାଇଁ- କିନ୍ତୁ ଏବେ ଏବେ- ନାଇଁ ଏଇ ମଝିରେ ନଥିଲା କିନ୍ତୁ ଏବେ ପୁଣି ଲୋକ ପୁଣି ସେ-
ହଁ କିଣ କାହିଁକି ନା ସେ ଯ ବଡ ବଡ ସବୁ ମଲ- ସବୁ ଓପନ ହେଇଗଲା ନା-
ହଁ ମଲ ଫଲ ହେଇଗଲା ତାପରେ ଉ ଏଇ ଅନଲାଇନ ଫାଇନରେ ସବୁ ଅ ଭଲ ରେଟ ଭଲ ଏଇଆ- ମୁଁ କେତେବେଳେ କେଉଁଟା ଭଲ ପଡ଼ିବ ନ ପଡ଼ିବ-
ହଁ ମେନ ଜିନିଷ ହଉଛି ସେଇୟଆ ତୁମେ ଯଦି ନିଜେ- ଫିଜାଲି ଯକ ନେଇକି ଆସ ସେଟ ତ ଗୋ ବେଟର ଜିନିଷ କିୁ ଅନଲାଇନ ରେ ତମକୁ ଅବ- ତୁମ ପସନ୍ଦର ମିଳିଯିବ- ତୁମ କୁ ଗୋଟେ ସାଟିସ୍ଫାଇଡ଼୍ ରେଟ ରେ ବି ମିଳିଯିବ କିନ୍ତୁ ଏହାଇା କଣ କ୍ୱାଲିଟି- ଆଇଦର୍ ବହୁତ ଭଲ ପଡିପାରେ ନହେଲେ ପୁରା ଫାଲତୁ ପଡିପାରେ-
ହଁ ଠିକ କଥା କଛ
ହଁ ଆଜିକାଲି ଏମିତିରେ ବି ତ ସେ ଫୋନ ର ଆଙ୍ଗୁଳି ନେଇ ସବୁ ହେଇଯାଉଛି।
ହଁ
ଗୋଟେ ଟ ଆପରେ ଖାଇବା ପଳ ଆସଛି ଘରକୁ ଗୋଟେ ଟପ୍ ଆସା ଗଟ ସବୁ ହେଇଗଲା।
ପଇସା ଥିଲେ ସବୁ ହେଇବୋର
ଟେକ୍ନୋଲୋଜି
ହୁଁ ମ ହ ଯେ ପଇସା
ସେତିକି ଭଲ ଅଛି ସେତିକି ଖରାପ ଅଛି ବୁଝିଲ ନା
ହଁ ସେଟା ତ ନିଶ୍ଚିନ୍ତ କୌଣସି ଜିନିଷରେ ସେମିତି ନହିଁ।
ଯେମିତି କିି ଏଇ ଯୋଉ ଫେସବୁକ୍ ଇନଷ୍ଟଟାଗ୍ରାମ ହ୍ୱାଟସଆପ ଏସବୁ ଜିନିଷ ଆକ୍ଚୁଆ ବନା ହେଇଛି ଗୋଟେ ଫ୍ରେଣ୍ଡ ସର୍କଲ ମାନଙ୍କ ପାଇଁ
ହୁଁ
କିନ୍ତୁ ଏଥିରେ କେତେ କଣ କଣ ସବୁ ହଉଛି ମାନେ ଜାଣିିଥିବ ଆଜିକାଲି ସବ ଟାଇମରେ ଯାହାବ
ସବୁ ଜିନିଷ ଭଲ ଅଛି ଖରାପ ଅଛି। ଠିକ ଆମେ ଦେଖ ଇନାଗ୍ରାମ ଥିଲା। ଆଗରୁ ଥିଲା ନଥିଲା ତ ଏବେ ଏବେ ହେଲା। ଏବେ ବୋଲି ତ କେବେଠୁ ହେଲାଣି ଉ କିନ୍ତୁ କଣ? ସେମିତି ହେଲେ କଣ ଲୋକ ଟିକେ କଣ ଟିକେ ଫେସବୁକ୍ ଦେଖିଦେ କିଏ ହ୍ାଟସଆପ୍ ଦେଖିଦେ ଫେସବୁକ ରେ କଣ ସର୍ଟସ ଫର୍ସ ଆସୁଥିଲା କି ଆସୁନଥିଲା ନା ଏବେ ସିନା ଆସିଲା ଇନଷ୍ଟାଗ୍ରାମ୍ ଆସିଲା ପରେ କିଏ କଣ ଛାଡିଛି ଟିକେ ଦେଖିଦେ ହଁ ଫୋନ ରଖିଦେ ତାପରେ କାମ ତମ ହେ କର ସେ କର କି ଭଲ ବସ୍ତ ବସିଦେ କଥା ହଉ କି କଣ? ଆଉ ଏକି ଇ୍ରାମ ଫନଗ୍ରାମ ଆସିଲା ସେ ରିଲସ ଫେସ କଲେ ସେ ତାପରେ ତାପରେ ସେ ରିଲ୍ସ କ୍ରୋଲ କରି କରି ପ ଦିନ ଡାଙ୍କ ସେଇଥିରେ ପଳୁଛି
ତୁମେ ଜାଣି ବିି ପାରିବନି ତୁମେ ଜଷ୍ଟ ଖାଲି ଗୋଟେ ଏମିତି ଟିକେ ଟାଇମ୍ ପାସ୍ ପାଇଁ ତୁମେ ଏମିତି କରୁଥିବ। ସେ କରିବା ଭିତରେ ତୁମେ ଦି ତ ର ଦୁଇଶହ ସ୍ୋଲ କରିସାରିବନ ତମେ ଜାଣି ବି ପାରିବନି
ହଁ ର।
ମେନକ୍ଚୁଆଲି ପ୍ରୋବ୍ଲେମ୍ ହେଉଛି। ସେୟା
ହଁ ତାପରେ ଅ କଣ କରିବୁ। ତାପରେ ସେଟା ଗୋଟେ ନିଶା ଭଳିଆ ଥରେ ୱାନ୍ସ ଲାଗିଗଲେ ନିଶା। ସେ ଓ ଭଲ।
ଏବୁ ଜିନିଷ ଖରାପ ନୁହଁ ଆମ ମାଇ ଉପରେ ହିଁ ଡିପେଣ୍ଡ କ ଆମେ ଏବୁ ଜିନିଷକୁ କେମିତି ୟୁଜ୍ କରିବା।
ହୁଁ। ହଁ ସେ ବି ଠିକ କଥା ନୁହଁ କି।
ହଁ ତାପରେ ଏଇ ସବୁ ଜିନିଷ ଆକ୍ଚୁଆଲି ଏତେ ନଥିଲା। ହେଲା। କଣ ପାଇଁ ଏତେ ହେଲା କହିଲ। ଗୋଟିଏ ଆ କେବଳ ସମସ୍ତଙ୍କ ମୁଣ୍ଡ ଖରାପ କଲା ସେଟା ହଉଛି ଟିକଟକ୍।
ହଁ। ହଁ ହଁ ସେଇଟା ତ ଆଗରୁ ବେଶୀ ଚାଲୁଥିଲା।
ଲକ୍ଡାଉନ ଆସିଲା ସେ ଟିକଟକ୍ ଏମିତି ପାଗଳ କଲା ସମସ୍ତଙ୍କୁ।
ହୁଁ।
ସେ ଟିକ କଟକ ରୁ ଏତେ ସାରା ସବୁ। ଫେମସ ଫେମସ୍ ସବ କ୍ରି କ୍ରଏଟର ଇନଫ୍ଲୁଏନ୍ସର ସବୁ ବାହାରିଲ ସେ- ସେମାନଙ୍କୁ ଦେଖିକି ସବୁ ଫଲୋ କରିକି। ସେମାନେ ବି ତାଙ୍କ ପଛରେ ଲାଗି। କଲେ ସେ।
ନା ନା ସେଟା କଣ ହେଲା ଗଲ ସେ ଯୋଉ ଟିକଟକ୍ ଟା ଭାଇରାଲ ହେଲା ତାପରେ ସେ। ସେମାନେ ଅଧିକ ଅଧିକ ଭିଡ଼ିଓ ସବୁ କଲେ କଲା ପରେ ଫେମସ୍ ହେଲେ ତାପରେ ସମସ୍ତେ ମିଶି ଲାଗିଲା କି ହଁ। ହଁ ଆମେ ବି ହବ ଆଉ ତା ଆମେ ବି କରିବୁ ଆମେ ବି ହବୁ ତ ଦିନ ରାତି ତ ଆମ ଲାଗିଲେ ଲାଗିଲା ତା ଚାଲିଲା ଆଉ। ତାପରେ ମଝିରେ ଯେମିତି ଟିକ୍ ଟକ୍ ବନ୍ଦ ହେଇଛି। ସାରିଲା ସେତବେଳେ ସମସ୍ତ ମୁଣ୍ଡ ପୁରା ଖ
ସରିଲା ଯେ କିନ୍ତୁ ଆକ୍ଚୁଆଲି ଗୋଟେ ଜିନିଷ ଦେ କି ମନେ କର ମାର କର କରିଛ ନା। ମାନେ ଆଗରୁ। ଯୋଉମାନୋନ ଯେତେ ସବୁ ପପୁଲାର ପପୁଲାର କ୍ରିଏଟର ମାନେ ବି ଥାନ୍ତୁ କିନ୍ତୁ ସେ ଟିକଟକ ରୁ ହିଁ ବାହାରିକି ପାଖାପାଖି ମାନେ ଏବେ ଯୋଉ ହିନ୍ଦୀ ହଉ ଇଂଲିଶ ହଉ। କିମ୍ବା ଆମର ଅଲିଉଡ଼୍ ହେଉ ମାନେ ଆକୁ ପା ମାନେ ପୁରା ସେଭେଣ୍ଟି ପରସେଣ୍ଟ ମାନେ ପୁରା କେବଳ ଏ ଟିକଟକ୍ କ୍ରିଏଟର ମାନେ ହିଁ ଏବେ ମାନେ ଚଲାଉଛନ୍ତି କହିବାକୁ ଗଲେ ଚଳେ। ଏଇ ଯୋଉ କମେଡି ହଉ କିମ୍ବା ହ ହିରୋ ହଉ କିମ୍ବା ଯାହା ବି ହଉ ମାନେ ବହୁତ ସାରା ସୁଇ ଟିକଟକ୍ ରୁ ବାହାରିକି ଫିଲ୍ମ ଇଣ୍ଡଷ୍ଟ୍ରିୁ ଧୀରେ ଧୀରେ ବସି
ହଁ ହଁ ଧୀରେ ଧୀରେ କଣ ଏବେ ତ ସବୁଆଡେ ଦେଖ ଦେ ଟଠିକ୍ଠାକ ରେ ମୋ ପାଖ କହୁଛି ମାନେ ସବୁ ତ କହିବାକୁ ଗଲେ ଅଧାରୁ ଅଧା ଆଉ କଣ କହିବି ସବୁ ଟୋଟାଲ ସବୁ ଏବେ କିଏ ଆଉ ନାହାନ୍ତି କି ସମସ୍ତେ ଅ ତ ଯାହାକୁ ଟିକଟକ୍ ରେ ଖେଳିବ ଯିଏ ଫେମାସ ଥିବ ତାକୁ ଦେଖିବ ସ
ମାନେ ଏ ବଡ ବଡ ଷ୍ଟାର ମାନେ ସବୁ କଣ କହିଲେ ନା ସେମାନେ ଦେଖିଲେ କି ଯେ ଏଇ ଏଇ ସବୁ କ୍ରିଏଟରମାନାନଙ୍କୁ ଅଧିକ ଅଧିକ ସବୁ ଲୋକ ପସନ୍ଦ କରୁଛନ୍ତି ସେମାନଙ୍କୁ ଫଲୋ କରୁଛନ୍ତି ସେମାନଙ୍କ ଭିଡ଼ିଓ ଦେଖୁଛନ୍ତି ତ ସେମାନେ କଣ କଲେ ନା ତାଙ୍କୁ ଇନଭାଇଟ୍ କଲେ ତାଙ୍କ ନିଜ ଫିଲ୍ମରେ ଯେ ତୁ ଆସେ ଆସିକି ତୁ ରେ ମୋ ଭାଇ ରୋଲ କର କିମ୍ବା ତୁ ଗୋଟେ ଭିଲେନ ରୋଲ କର ଇଏ କର ସେ କର ଏମତି ଏମତି କରିକି ସେମାନଙ୍କୁ ତାପରେ ହଁ ତ ଲ କହି ପସନ୍ଦ କଲେ ନା
ଚାଲିଲ ସେଠୁ ଆଉ
ଚାଲେ ଆବ କଁ ହଁ ସେ ତ ଚାଲିବ ହଁ ହଁ
ଆଉ କଣ କରିବାଆ ସେମାନେ ତ
ତୁମେ କର ରିିଲ୍ସ ଫିିଲ୍ସ ବେରା ସବୁ ତୁମେ କର ରିିଲ୍ସ ଇଏ ସ ଏଡା ଶୁ
ଏବେ ତ ନୁହେଁ ଆଗରୁ କିନ୍ତୁ ମୁଁ କରିଥିଲି ମାନେ ମୁଁ ତାଙ୍କୁ ଆଉ କଣ କହିବି ମୋ ମୁଣ୍ଡରେ ବି ସେମିତି ଥିଲା ନା ରସ କରିବି ଏ କରିବି ସେ କରିବି ଆଗରୁ କରିଥିଲି ଯେତେବେଳେ କଲେଜ ଟାଇରେ ଯେଳେ ପ୍ଲସ ଟୁ କରଥିଲ ସେତେବେଳେ କରିଥିଲି। ଏତେବେଳେ କରିଥିଲି ମାନେ ଆ ମାନେ ହଁ
ଆ୍ଛା ହ ହଁ ପ୍ଲସ୍ ଥ ଟାଇରେ ହଁ ସେତେବେଳେ ତ ବୟାନ ହେଇସାରିଥିଲା।
ନାଇଁ ମୁଁ ଟିକଟକ୍ ନହି
ଆଚ୍ଛା ଇନ୍ଷ୍ଟଟାଗ୍ରାମ ମିଳଳିଛଥା କ ହଁ ତୁମର ପ୍ଲସ ଟୁ ଟାଇରେ ତ ମେ ବି ଏତେବେଳ ବି ବାନ ହେଇ ସାରି ହିଁ ଥିବ ନା
ହଁ ହଁ ହଁ ଅହୋ ଆଉ ଗୋଟେ ଥିଲା ମୋଜ ମଝିରେ ବାହାରିଥିଲା ସେ ହଁ ସେଥିରେ ବି ମୁଁ କରିଥିଲି ଠିକ୍ ଠିକ୍।
ଟକ୍ ବ୍ୟାନ ହେଲା ପରେ ଇଣ୍ଡିଆ ତା ନିଜର ବୋହୁତ ସାରା ଆପ୍ କଲା। ଆଉ ମୋଜ୍ ଆଉର ଟକାଟକ୍। ଆଉ ଏମତି ହଁ ଆଉ ଗୋଟେ କଣ ଥିଲା ଏମିତି ଗୋ ଏ ଅଗ୍ନି ନାଁ ଏମତି
ନାଇଁ ଆଉ କଣ ମୁଁ ଜାଣିନି। କେଜାଣି ସେଗୁଡା କଣ ମୁଁ ଜାଣିନି। ମୁଁ ଜାଣଚି ମୋଜ୍ ଆଉ ଟିକାଟକ୍ ଯୋଉ କୋହୁଚ ନାଁ କଣ ହେଟା ଗୋଟେ ସେ ତେବେ ମୁଁ ଶୁଣିଚି। ହଁ ସେଇଟା ସେଇଟା କଣ ଟକା ଟକ୍ ବୋଧେ। ସ୍ନାପଚାଟ୍ ତ ହଁ ସ୍ନାପଚଟ୍ ଥିଲା ଯେ ହେତିରେ ଆଉ ରେଲସ କରି ଛାଡ଼ନ୍ତି ବୋଲି ହେଟା ଆଉ ଜା
ଆଚ୍ଛା ସେତିରେ ଖାଲି ଫଟ ଉ ଉଠେଇ ପାରୁଥୁଲେ ନାଁ।
ହଁ। କିନ୍ତୁ ପୋଷ୍ଟ ବି କରିଚି ମୁଁ। ମୋଜ୍ କରିଚି। ମାନେ ହେତୋଳେ ମୋଜ୍ ଟା ଚାଲିଥିଲା ତ।
ଆଚ୍ଛା। ତ ମୋଜରେ ବି ତୁମର ବୋହୁତ ସାରା ଭିଡିଓ ଏମତି ମାନେ ଅପଲୋଡ଼୍ କରୁଚ ନାଁ ଖାଲି ବନେଇ ଖାଲି ରଖ?
ନାଇଁ କିଛିଟା ଅପଲୋଡ଼ କରିଥିଲି ଏତେ ବି ନୁହେଁ। କିଛିଟା କରିଥିଲି। ହଁ କରିଥିଲି ଅପଲୋଡ଼ କରିଥିଲି।
ହୁଁ ହୁଁ ଟାଇମ ଥିଲା ସେତୋବେଳେ ଟିକେ ମଜା ମସ୍
ହଁ ଟାଇମ ଥିଲା ତାପରେ ଆମର କଣ ନାଁ ଉଁ ଯୋଉ ଇଏ କଲାବେଳେ ତାପରେ ଆମର ଇନଷ୍ଟାଗ୍ରାମ ତଳେ ଫାଷ୍ଟ ଫାଷ୍ଟ ଆସିଲା ହେତୋଳେ ତଳେ ଆଇଡି କ୍ରିଏଟ କରିଥିଲୁ। ହଁ ଇନଷ୍ଟାଗ୍ରାମରେ ହେ ତଳେ ପ୍ଲସ୍ ଟୁ ଟାଇମରେ ହଁ ତାପରେ ତାପରେ ରିଲସ୍ ଆଜି ଦି ଚାରଟା ରିଲସ୍ କାଲି ଚିନ ଚାରଟା ରିଲସ୍ ମାନେ ସବୁବେଳେ ରିଲସ୍ କରିବାକୁ କରେ ଏମତି ଜରୁରତ୍ ଧୀରେ ଧୀରେ ଧୀରେ ଧୀରେ ତାପରେ ଘରେ ମ ଘରେ ମନା କରନ୍ତି କି ନାଁ କରନା ଏ କରନା ସେ କରନା। ଉଁ ଥରେ ମୁଁ ପୁରା ଗାଳି ବି ଶୁଣିଥିଲି। ଏ ପ୍ଲସ୍ ଥ୍ରୀ ଫାଷ୍ଟ ଇୟରରେ ବି ମୁଁ କରିଥିଲି ରିଲସ କି ଏଇଆ ମାନେ ଅଳ୍ପ ଅରିଥିଲି ବେଶୀ ତ ନୁହେଁ ଅଳ୍ପ କରିକି ଛାଡ଼ିଥିଲି। ତାପରେ ଆସି ମତେ ଘରେ ପା ଟି କଲେ। ଛ ପାଟି କଲେ ତାପରେ ସେତେବେଳେ କିନ୍ତୁ ମୋର ଇଚ୍ଛା ଥିଲା କିନ୍ତୁ ଘରେ ପାଟି କରୁଥିଲେ। କିନ୍ତୁ ତାପରେ ତାପରେ ବନ୍ଦ କରିଦେଲି ତାପରେ ଧୀରେ ଧୀରେ ବନ୍ଦ କରିଦେଲି।
ଥିରେ ପାଉଥିଲା ନା ପୁରା ସିରିସ ଲି ଏମତି ଗୋଟେ ଇଛା ଥିଲା?
ଇଚ୍ଛା ଥିଲା। ମଜା ଆସୁଥିଲ ନହେଁ ସିରିଏଶ୍ଳି ସେ ଭାବିଲା ମୁଁ
ମାନେ କୋଉ ଟାଇପ ର କର ଏମତି ମାନେ ଯୋଉ ଗୀତ ଫିତ ମାନେ ସାଇଲେ୍ମି ଯି ଟାଇପ ର ନା ଏମତି କମେଡି ଫମଡି ଟାଇପ ର ନା
କମେଡି ମୁଁ କରିପାରେନି ସେଟା ବି କ-କରି ବି ମୁଁ କେବେ ପାରିବି ନି କାହିଁକ ନା କମେଡି ଗମେଡି ମୋ ଦ୍ଵାରା ହବନି କି ଡ୍ୟାନ୍ସ ଫାନ୍ସ ସେୁଗୁରା କରେନି ବାସ୍ ଖାଲି ନର୍ମାଲ ଏମତି ଫ୍ରେସ୍ ରେ ଆଉ। ଫ୍ରେସ୍ ରେ ହମ୍ ଫେସ ରେ ଫେସ ରେ କରେ ଅ ଏମିତି ହଁ କରୁଥିଲି ତାପରେ ତ ତାପ ତ ଗଲା ଆଉ ତାପରେ ଘରେ ମନା କଲେ। ତାପରେ ସେଇଠୁ କଣ ହେଲା ନା ମୋ ଆଡି ପବ୍ଲିକ ଥିଲା ସେତେବେଳେ ସେତେବେଳେ ମୁଁ କରି କରି ଆ ହଜାର ଦି ହଜାର ଭଳିଆ ମୋର ଫଲୋସ ଥିଲେ ହେଟିକ ହେତେତଲାଲଳେ ମୁଁ ଧୀରେ ଧୀରେ କରୁଥିଲି ହୁଁ
ତ ଏତେ ଏବେ ଏତେ କମ କାହିଁକି?
ଆ ଏବେ ହିଁ ମୁଁ ପ୍ରାଇଭେଟ କରିଦେଲି ତାପରେ ପ୍ରାଇଭେଟ୍ କରିସାରିଲା ପରେ ସେ ଆକାଉଣ୍ଟୁ ଆଉ ଗୋଟେ ଥିଲା ଏଟା ଆଉ ଗୋଟେ ମୋର
ସେଟା କଣ ପୁରା ଡିଲେଟ କରିଦେଲ?
ହଁ ସେଇୟା ହଁ ନାଇଁ ଡିଲେଟ କଲି ଡିଲେଟ କାଇ ହେଲା ନି୍। ମାନେ ମୁଁ ତାକୁ ଡିଲେଟେ୍ କେମିତି କରିବା ଆଉ ଜାଣିପାରିଲିନି ତାପରେ କଣ କଲା ସେ ଆଗଟା ଟୋଟାଲ କଣ କଲା ସବୁ ଯାହାବ ଫଟୋ ଫଟ ଥିଲା ସବୁ ଯାଁ କାଟିଦେଲି ତାପରେ ନା ଫା ସବୁ ଚେଞ୍ଜ୍ ଇଏ କରିଦେଲେ ହଁ ଡିପି ହିପି ସବୁ କାଟଦେଇକିି ପରେ ଫୋଟାଟା ଲଗ୍ଆଉଟ୍ ମାରଦେଲି ସରଲା ଆଉ।
ଆଚ୍ଛା ଆଚ୍ଛା ଫଲୋଅର୍ସଶ୍ ଗୁଡାକ ସେମିତି ଥିବେ ନା ତାଙ୍କୁ ବି କାଟିଦେଲ?
ସବୁ କାଟି ନଥିଲେ ତାପରେ ମୁଁ ଭାବୁଛି ଧୀରେ ଧୀରେ ଧୀରେ ଧୀରେ କଟି ଯାଇଥିବି କଣ
ଆଛା ହଁ ଆକ୍ଟିଭିଟି ବନ୍ଦ ହେଲେ କଟି ଛାଡ ହଉ ହଉ। ରହିଲି। କଥା ହବା ଦେଖିବା ପଛରେ ଆଉ ହୁଁ ହଉ ହଉ।
ଠିକ ଅଛି ମତେ ନିଦ ପବି ଲାଗିଲାଣି ହଉ।
ହୁଁ ହୁଁ ହୁଁ ଠିକ ଅଛି।